ନମସ୍କାର
ହଁ ହଁ ଆଚ୍ଛା କଣ କରୁଛନ୍ତି କଣ?
ଠିକ୍ ଅଛି ଏଇ ଭଲ ଅଛି ଆଉ। ଆଉ ଆପଣ କେମିତି ଅଛନ୍ତି?
ମୁଁ ମଧ୍ୟ ବହୁତ ଭଲ ଅଛି। ଆ ଦିନ ବହୁତ ଦିନ ପରେ ଦେଖାହେଲା ଆଉ।
ନିଶ୍ଚିନ୍ତ ଆଉ କାମ ପଢ଼ାରେ ବ୍ୟସ୍ତ ଥିଲି ଆଉ ଆଜି ଟିକେ ସମୟ ମିଳିଲା।
ଏବେ ଧାନ ଚାଷର କାମ କେମିତି ଚାଲିଛି?
କଅଁ କହିଲେ?
ଏବେ ଧାନ ଚାଷର କାମ କେମିତି ଚାଲିଛି?
ହଁ ଭଲ ଅଛି ଏବେ ତ ବର୍ଷା ପାଗ।
ହଉ। ଆମ ଘରେ ମଧ୍ୟ ସେହିପରି ବର୍ଷା ହେଲେ ଫସଲ ମଧ୍ୟ ଭଲ ହୁଏ।
ଆଚ୍ଛା ହଉ ତାହେଲେ ଏବେ ବ୍ୟାୟାମ ଏକ୍ସରସାଇଜ୍ ଏଇନା କରୁଛନ୍ତି?
ଭାଇ ଆମେ ଏକ୍ସରସାଇଜ ନାଇଁ
ସେ ତାହେଲେ କାହିଁକି ବନ୍ଦ କରିଦେଲେ?
ବାୟାମ ଏକ୍ସରସାଇଜ ମେନ୍ କଥା ହେଲା ମୋର ଟିକେ ପାଠ ପଢ ସବୁ ପାଠ ପଢିବାରୁ ଆଉ ପିଲାମାନଙ୍କୁ ପଢିବାରୁ ପଢାଉଛି ତ ମୁଁ ସେଥିପାଇଁ ଟିକେ ସମୟ ମତେ ହେଉନାହିଁ ସେଥିପାଇଁ କଣ କରୁଦଥିଲି ଆଉ।
ସ୍ୱାସ୍ଥ୍ୟ ଭଲ ରଖିବାକୁ ହେଲେ ପ୍ରତିଦିନ ମିନିମମ୍ ତିରିଶ ମିନିଟ୍ ବ୍ୟାୟାମ କରିବା ଦରକାର।
ହଁ ସେଟା ତ ଠିକ କଥା। ତଥାପି ମୁଁ ଚେଷ୍ଟା କରେ କିନ୍ତୁ ପ୍ରତିଦିନ କରିପାରୁନାହିଁ ଯାହା ବି ହେଲେ ଗୋଟେ ନା ଗୋଟେ ଦିନ ମୋର ରହିଯାଏ।
ସକାଳେ ନହେଲେ ଚାରିଟା ବେଳେ ଟାଇମ୍ ରେ ଯେତେବେଳେ ଆପଣ ଫ୍ରି ସମୟ
ଆଚ୍ଛା? ଆଚ୍ଛା କୁହନ୍ତୁ ଏବେ ଆପଣଙ୍କ ସେପଟେ ଧାନ ଚାଷ କେମିତି ଚାଲିଛି?
ହଁ ଆମ ଏବେ ଫସଲ ଭଲ ହେଉଛି। ଏଥର ଭଲ ଲାଭ ହବ ଆଶା କରାହଉଛି।
ଆଚ୍ଛା। କଣ କହିଲେ?
ଟପିକ୍ ରୁ କୁହନ୍ତୁ।
ହଁ ଟପିକ କଣ ମିଶି ଗଲା କୁ ଏଟା କହୁ କହୁଛି ଆଚ୍ଛା ମୁଁ ବୌଦ୍ଧଏ ହଉ ହଉ। ବହୁତ ଭଲ କଥା ବ୍ୟାୟାମ ସହିତ ଭଲ ଖାଦ୍ୟ ଖାଇବା ମଧ୍ୟ ଦରକାର ନାହିଁ।
ହୁଁ ଏଇଟା ତ ସଠିକ କଥା। ମୁଁ ମଧ୍ୟ ଆସନ୍ତାକାଲିଠାରୁ ସକାଳୁ ଉଠି ବ୍ୟାୟାମ କରିବି।
ପ୍ରତିଦିନ ଏପର୍ଯ୍ୟନ୍ତ ପାଣି ପିଇଛ କି?
ହଁ ପାଣି ପିଇଛି।
ଆଚ୍ଛା ସେଥିରେ ମୁଁ ଟିକେ ଅବହେଳା କରେ ବୁଝିିଲ।
ଆଚ୍ଛା। ଆଉ କେମିତି କଣ ଖାଦ୍ୟ ଖାଉଛନ୍ତି?
ଖାଦ୍ୟ କଣ ଆଉ ସବୁଜ ପନିପରିବା, ଫଳ, ଡାଲି, କ୍ଷୀର, ଅଣ୍ଡା। ଏବଂ ପର୍ଯ୍ୟାପ୍ତ ପାଣି ପିଉଛି ଆଉ ଏଇ ସବୁ ଆଉ।
ଜଙ୍କ ଫୁଡ଼୍ ଫୁଡ୍ ହେଇକିନା ଖାଉଛନ୍ତି କି?
ନାଇଁ ନାଇଁ କେବେ କେବେ ଖାଏ କିନ୍ତୁ ବୋହୁତ କମ୍ ଅଧିକ ଜଙ୍କ୍ ଫୁଡ୍ ଶରୀର ପାଇଁ ହାନିକାରକ।
ସେ ତ ଠିକ୍ କହିଲେ। ମୁଁ ମଧ୍ୟ ଏବେ ଆଉ କଣ ଖାଇବା କମ୍ କରିଦେଇଚି।
ଆଚ୍ଛା ପ୍ରତିଦିନ ପାଣି ପିଉଚନ୍ତି ତ?
ନିଶ୍ଚୟ ଦିନକୁ ଦୁଇ ତିନି ଲିଟର ପାଣି ପିଇବା ଭଲ। ଏହା ଶରୀରକୁ ସତେଜ ରଖେ।
ଠିକ୍ ଅଛି ଆଜି ଠାରୁ ସେଇ ଅଭ୍ୟାସ କରିବି।
ଆଜ୍ଞା। ତାହେଲେ ଆଉ ଗୋଟିଏ କଥା ରାତିରେ ଠିକ୍ ସମୟରେ ଶୋଇବା ଏବଂ ସାତ ଆଠ ଘଣ୍ଟା ଶୋଇବା ବୋହୁତ ଦରୁରୀ।
ଆ ମୁଁ ବୋହୁତ ରାତି ପର୍ଯ୍ୟନ୍ତ ମୋବାଇଲ୍ ଦେଖେ ସେଥିପାଇଁ ଡେରିରେ ଶୁଏ ଆଉ।
ଆଚ୍ଛା ସେଇ ଅଭ୍ୟାସ ବଦଳାନ୍ତୁ ଭଲ ନିଦ ନହେଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିବ।
ଆ ତମେ ଠିକ୍ କୋହୁଚ। ମୁଁ ନିଶ୍ଚୟ ଏହା ବଦଳାଇବି।
ଆଉ ସେଥିପାଇଁ ସ୍ୱାସ୍ଥ୍ୟ ହିଁ ସବୁଠୁାରୁ ବଡ ସମ୍ପଦ ତେଣୁ ଏହାର ଯତ୍ନ ନେବା ଆମର ଦାୟିତ୍ୱ।
ହଁ ବନ୍ଧୁ ଆଜି ତ ଆଜି ତ ସ ଆଜି ତ ତମ ସହ କଥା ହେଇ ବୋହୁତ ଭଲ ଭଲ ଲାଗିଲା ଆ ବୋହୁତ
ମୁଁ କୋହୁଥିଲି କି ଆମେ ଗୋଟେ ଶ୍ଵତ ସାଧାରଣ ଜ୍ଞାନ କ କୋଶ୍ଚିନ୍ କୁଇଜ୍ କମ୍ପିଟିସନ୍ କରିଥାନ୍ତେ।
ହଁ ଚାଲୁ ନାହାନ୍ତି ଦେଖିଆ ବୋହୁତ ଦିନ ପରେ କିଛି ପଚରା ପଚୁରି ହବା ଆମର ସାଧାରଣ ଜ୍ଞାନ ବଢିବ ଆଉ ପଚାରନ୍ତି।
ହେଲେ ଭାରତର ରାଜଧାନୀ କଣ କହିଲେ?
ନୂଆଦିଲ୍ଲୀ।
ଆଚ୍ଛା ତାହେଲେ କହିଲେ ଓଡିଶାର ରାଜଧାନୀ କଣ?
ଓଡିଶାର ରାଜଧାନୀ ଭୁବନେଶ୍ଵର।
ଏଥରେ ଆପଣ ପଚାରନ୍ତୁ।
ଆଚ୍ଛା ବିଶ୍ଵର ସବୁଠାରୁ ବଡ ମହାସାଗର କେଉଁଠି?
ବିଶ୍ୱର ସବୁଠାରୁ ବଡ ମହାସାଗର ହୋଉଚି ପ୍ରଶାନ୍ତ ମହାସାଗର।
ଆଚ୍ଛା ଭାରତର ଜାତୀୟ ପକ୍ଷୀ କଣ?
ଭାରତର ଜାତୀୟ ପକ୍ଷୀ ହେଉଚି ମୟୂର। ଏଥର ମୁଁ ପଚାରୁଚି। ଆପଣ କହିଲେ ଭାରତର ଜାତୀୟ ପଶୁ କଣ?
ବାଘ।
ଆଚ୍ଛା ତାହେଲେ କୁହନ୍ତୁ ଭାରତର ଜାତୀୟ ଫୁଲ କଣ?
ହାରତ ଜାତୀୟ ଫୁଲ ହୋଉଚି ପଦ୍ମ।
ଏବେ ଆପଣ ପଚାରନ୍ତୁ।
ଜାତୀୟ ସଙ୍ଗୀତର ନାମ କଣ କହିଲ?
ଜାତୀୟ ସଙ୍ଗୀତର ନାମ ହୋଉଚି ଜନଗଣ ମନ
ଜାତୀୟ ଗୀତର ନାମ?
କଣ ପଚ କହିଲେ?
ଜାତୀୟ ଗୀତର ନାମ କଣ କହିଲ?
ଜାତୀୟ ଗୀତର ନାମ ହୋଉଚି ବନ୍ଦେ ମାତାରାମ୍। ଏବେ ମୁଁ ପଚାରୁଛଚି। ଆପଣ କୁହନ୍ତୁ ଭାରତର ଜାତୀୟ ନଦୀ କେଉଁଠି?
ଉଁ ବୋଧେ ଗଙ୍ଗା।
ହଁ ଠିକ୍ କହିଚନ୍ତି। ତାହେଲେ କୁହନ୍ତୁ ବିଶ୍ଵର ସବୁଠାରୁ ଉଚ୍ଚ ପର୍ବତ କେଉଁଠି?
ଏଁ ମାଉଣ୍ଟ ଏଭରେଷ୍ଟ।
ସଠିକ୍ ଏବେ ଆପଣ ଆଉ ପଚାରନ୍ତୁ।
ତାପରେ ସୂର୍ଯ୍ୟ କେଉଁ ଦିଗରୁ ଉଦୟ ହୁଏ?
ସୂଚା ବହୁରୂପ ଦିଗରୁ ଉଦୟ ହୁଅନ୍ତି।
ଆଉ କେଉଁ ଦିଗରେ ଅସ୍ତ ହୁଅନ୍ତି?
ଉଁ ସୂର୍ଯ୍ୟ ପଶ୍ଚିମ ଦିଗରେ ଅସ୍ତ ହୁଅନ୍ତି।
ଆଛା ଭାରତର ମୁଦ୍ରା ନାମ କଣ?
ଭାରତୀୟ ମୁଦ୍ରାର ନାମ ହେଉଛି ଭାରତୀୟ ଟଙ୍କା ଆଉ ରୁପି ଆମେ କହୁଛେ। ତାହେଲେ ଆପଣ କୁହନ୍ତୁ? ଅ ଭାରତର ଜାତୀୟ ଖେଳ କଣ?
ବର୍ତ୍ତମାନ ଭାରତ ର ଜାତୀୟ ଖେଳ ହେଉଛି ଆମର ହକି ଆଉ।
ଠିକ୍ କହିଛନ୍ତି ତାହେଲେ କୁହନ୍ତୁ ବିଶ୍ୱର ସବୁଠାରୁ ଲମ୍ବା ନଦୀ କେଉଁଠି?
ହଁ ବିଶ୍ୱର ସବୁଠାରୁ ନମ୍ବର ଦଉଛି ଆମର ଲୀଳ ନଦୀ।
ଆଛା ଆପଣ ପଚାରନ୍ତୁ।
ଏଟା କହିଲେ ପୃଥିବୀର ଉପଗ୍ରହର ନାମ କଣ?
ଏଇଟା ଜଣା ନାହିଁ ଆର୍ ଆନ୍ସର୍ କୁହନ୍ତୁ ଆପଣ?
ଏଟା ହଉଛି ଚନ୍ଦ୍ର ହବ।
ଆଚ୍ଛା ଠିକ୍ ଅଛି ଚନ୍ଦ୍ର।
ଆଚ୍ଛା ସୂର୍ଯ୍ୟମଣ୍ଡଳର ସବୁଠାରୁ ବଡ ଗ୍ରହ କେ କଣ?
ସୂର୍ଯ୍ୟମଣ୍ଡଳର ସବୁଠୁ ବଡ଼ ଗ୍ରହ ହେଉଛି ବୃହସ୍ପତି।
ସେ ସବୁଠାରୁ ଛୋଟ ଗ୍ରହ ଟା?
ସବୁଠାରୁ ଛୋଟ ଗ୍ରହ ହେଉଛନ୍ତି ବୋଧେ ବୁଦ୍ଧ ସଠିକି କହିଲି?
ହଁ ଠିକ ଅଛି।
ତାହେଲେ ଆପଣ କୁହନ୍ତୁ ପିଙ୍କ ସିଟି କେଉଁ ସହରକୁ କୁହାଯାଏ?
ଜୟପୁର।
ସଠିକ୍ ଅଛି ତାପରେ କୁହନ୍ତୁ ଟେମ୍ପୁଲ୍ ସିଟି ଅଫ୍ ଇଣ୍ଡିଆ କେଉଁ ସହର?
ଉୁଁ ଭୁବନେଶ୍ଵର।
ସଠିକ୍ ଅଛି ଏବେ ଆପଣ ପଚାରନ୍ତୁ।
ଆଛା ଓଡିଶାର ପ୍ରସିଦ୍ଧ ରଥଯାତ୍ରା କେଉଠି ହୁଏ?
ଉଁ ଓଡ଼ିଶାର ପ୍ରସିଦ୍ଧ ରଥଯାତ୍ରା ପୁରୀରେ।
ଆଚ୍ଛା କୋଣାର୍କ ବା ସୂର୍ଯ୍ୟ ମନ୍ଦିର କେଉଁ ରାଜ୍ୟରେ ଅଛି ଆଉ କେଉଁ ଜିଲ୍ଲାରେ ଅଛି?
କୋଣାର୍କ ସୂର୍ଯ୍ୟ ମନ୍ଦିର ଓଡ଼ିଶା ରାଜ୍ୟର ଅଛି।
ଆଚ୍ଛା କେଉଁ ଜିଲ୍ଲା କହିପାରିବେ କି?
ନାଇ ଆପଣ କୁହନ୍ତୁ?
ଆସା ଆମର ପୁରୀ ଜିଲ୍ଲା ହବ ପୁରୀ ଜିଲ୍ଲା।
ଠିକ୍ ଅଛି।
ଆଚ୍ଛା।
ତାଲେ ଆପଣ କୁହନ୍ତୁ ଭାରତର ସ୍ୱାଧୀନତା ଦିବସ କେବେ ପାଳନ କରାଯାଏ?
ଆଚ୍ଛା ହଉ ଅଗଷ୍ଟ ମାସ ପନ୍ଦର ତାରିଖ।
ତାହେଲେ କୁହନ୍ତୁ ତାହେଲେ ଗଣତନ୍ତ୍ର ଦିବସ କେବେ ପାଳନ କରାଯାଏ?
ଯା ଜାନୁଆରୀ ମାସ ଛବିଶି ତାରିଖ।
ଠିକ୍ ସଠିକ୍ ଅଛିି ଏବେ ଆପଣ ପଚାରନ୍ତୁ।
ଆଚ୍ଛା ମହାତ୍ମା ଗାନ୍ଧୀ ତାଙ୍କର କ ପୁରା ନାମ କଣ ଆଉ ତାଙ୍କୁ କେଉଁ ନାମରେ ଜଣାଯାଏ?
ଏ ମହାତ୍ମା ଗାନ୍ଧୀ ହେଉଛନ୍ତି, ମହାତ୍ମା ଗାନ୍ଧୀଙ୍କ ପୁରା ନାମ ସେ ହେଉଚନ୍ତି ଆମ ଜାତିର ପିତା।
ଆଛା।
ଓ, ପୁରା ନାମ କହିପାରିବିନି।
ଆଛା, ମୋହନ ଦାସ କରମଚାନ୍ଦ ଗାନ୍ଧୀ।
ଧନ୍ୟବାଦେ, ତାଏଲେ
ଆଛା, ବହୁତ ଭଲ।
ତାଲେ ହଁ ଅଁ, ଆଜିର ସାଧାରଣ କୋଶ୍ଚିନ୍ କରି ବହୁତ ଭଲ ଲାଗିଲା, ତାହାଲେ ଆପଣ କୁହନ୍ତୁ
ଇଣ୍ଡିଆର
ଆଉ ଆପଣ, ଆଛା, ଶୁଣ ଶୁଣ ଏତିକି ଟିକେ, ଆଛା, ଆପଣଙ୍କ ଘରେ ଏବେ ସବୁ କଣ କରୁଚନ୍ତି?
ହଁ, ଆମ ଘରେ ସମସ୍ତେ ଭଲ ଅଛନ୍ତି, ମାମା ଅଛନ୍ତି କୋଚିଙ୍ଗ ଯାଇ ସେମିତି, ଭାଇ ଟ୍ୟୁସନ୍ ଯାଇଚି। ମୁଁ ଏବେ ସନ୍ଧ୍ୟା ଦେଇକି ଆସିଲି।
ଆଛା, ଆପଣ ସନ୍ଧ୍ୟା ଦିଅନ୍ତି? ଆମ ଖବର ବି ବହୁତ ଭଲ, ଘରେ ସବୁ ଅଛନ୍ତି, ଆଜି ଖାଇଆକୁ କଣ ହେଇଥିଲା?
ଆଜି ଏଇ ସାଦା ଆଇଟମ୍ ହୋଇଥିଲା, ଭାତ, ଡାଲି ଶାଗ ଭଜା ଏଇଆ ହେଇଥିଲା ଆଉ, ଆଉ ଆପଣଙ୍କ ଆଡେ
ପାଗ ଏଠି ବର୍ଷା ହଉଚି ଆଉ କଣ?
ହଁ, ଆମର ଏଠି ସେ ବର୍ଷା ହଉଚି, ଅବିକା ଟିକେଟ୍ ଏଠି ଛାଡ଼ିଚି।
ବହୁତ ବହୁତ ଧନ୍ୟବାଦ ବନ୍ଧୁ, ଆପଣଙ୍କ ସହ କଥା ହେଇ ବହୁତ ଭଲ ଲାଗିଲା, ଏବଂ କିଛି ଶିଖ୍
ଟିକେ ରୁହନ୍ତୁ, ଟିକେ ରୁହନ୍ତୁ। ମୋ ଭଏସ୍ ଆସିଛି ଆପଣଙ୍କୁ?
ଆଜ୍ଞା ଶୁବୁଚି।
ଠିକ୍ ଅଛି, ତାଲେ ଆଉ କେବେ ଦେଖାହେଲେ କଥା ହବା ଆ।
ଆ ପରବର୍ତ୍ତୀ କଲ୍ ରେ, ଆମେ କିଛି ଅଲଗା କିଛି ଆଲୋଚନା କରିବା ଆଉ।
ଠିକ୍ ଅଛି, ହଉ ରଖୁଚି, ଧନ୍ୟବାଦ।